ହଁ ଘରେ
ଆଉ ସବୁ ଭଲ ନା?
ହଁ ଭଲ ଆଉ କୋଉଠି ଏବେ?
ମୁଁ ଏଇ ଗାଁ ରେ ଭାଇ ବୁଲଚି।
ଓହୋ।
ହଁ ଏଇ ମନ୍ଦିର ଟେ ଅଛି ସେଇଠି ଶୋଇଛି ଆଉ।
ଆଉ କଣ ଖବର କଣ ଚାଲିଛି ବର୍ତ୍ତମାନ ରଜ ପାଇଁ କଣ କେମିତି ପ୍ରିପାରେସନ ଚାଲିଛି?
ଏ ରଜ ତ ସେମିତି ଆମ ଆଡେ ଏ ବିଶେଷ ହୁଏ ନେହିଁ। କେମିତି ଦେଖିବା ବୁଲାବୁଲି କରିମି ବୋଲି ସେ
କୋଉଠି କଉଠି କୋଉଠୁ ପ୍ଲାନିଂ ପ୍ଲାନିଂ ସବୁ କଉଠି କୋଉଠି ଅଛି?
କଣ କହିଲ ଶୁଭିଲାନି କିଛି?
ହୁଁ ହୁଁ କେଉଁଝର ତ ଭଲ ପିକନିକ ସ୍ପଟ, ମୁ କନି କେଉଁଝର ତ ଭଲ ପିକନିକ ସ୍ପଟ ଆଉ।
ହଁ ଭାଇ ଭଲ
ଆଉ ସପିଙ୍ଗ ଫପିଂ?
ଏ ସପିଂ କରିବା ପାଇଁ ତ ଯାଇଥିନୁ ହେନ ସୁବିଲା ଠିକ୍ ଠାକ୍।
ହଁ ଏଥର ଶୁଭିଲା ଶୁଭିଲା ସପିଙ୍ଗ କୋଉଠି କରି ଯାଇଥିଲ?
ସପିଙ୍ଗ କରିବା ପାଇଁ ଯାଜପୁର ଯାଇଥିନୁ ଭାଇ ଭି ଟୁ ମ୍ୟାକ୍ସ କୁୁ ପଶି ଗନୁ ଭ ଏତେ ରେଟ୍ ମାନେ ଭାଇ ମୁଣ୍ଡରେ ହାତ ଦେଇଦେନୁ ଠିଆ ହେଇକି। ଭାଇ ଗୋଟା ସାର୍ଟ ଭାଇ ପାଞ୍ଚ ହଜାର ଛଅ ହଜାର ଭାଇ ସେଇଆ ବଧ ଆଉ।
ପାଇଁ ଯାହାନେ ଟିକେ ଗୋଟେ ଆଉ
ଭାଇ ତମଆଡେ କେମିତି କଣ ରଜ କରନ୍ତିି? କହୁନ ସାର୍ଟ ପ୍ୟାଣ୍ଟ ଜିନ୍ସ।
ହଁ ଜିନ୍ସ ନାଇଁ ହଁ ସେଭଳିଆ ଦୋଳି ଫୋଳି ପଡୁଛି। ଆମର ଯୋଉ ଖାଇଦୋଳି ଯଉଟା କହୁହନ୍ତି ଚକିରୀ ଦୋଳି
ଅ ଏ ହଁ।
ଆଉ ଡଙ୍ଗା ଦୋଳି। ଏମିତି ସବୁ ପଡି ଚି ଆଉ ପ୍ରିପାରେସନ ଚାଲିଛି ସେଇଭଳିଆ ଠିକ ଠାକ ଚାଲିଛି ଆଉ ଏ ବସ
ତାନେ ଭାଇ ତମ୍ ପଟେ ତାନେ ଭଲ ରଜ ହୁଏ?
ହଁ ଆସ ବୁଲିକି ଯିବ।
ଓ ଭାଇ ଦେଖିବା ଏମତି ମେଘ ମେଘ ନହବ ଆଉ ଖରାପ ମରା ଏମିତି ନହବ ତାନେ ଜୀମୁ।
ହଁ ସେ ଗୋଟା ମାନେ ଉପର ଓଳି ବର୍ଷା ତ ହଉଛି ବର୍ତ୍ତମାନର ଦି ଦିନ ହେଲା କଣ ଉପରଳି ବର୍ଷା ଦି ଦିନ ଛାଡି ଯାଇଥିଲା ପୁଣି ଦି ଦିନ ଛାଡିକି ପୁଣି ଉପର ଓଳି ବର୍ଷା ଜୋର ହୋଉଚି।
ଭାଇ ସେଭଳିଆ ଚାଲିଛିି ଏମିତି ହବ କଣ ବୁଲିବ ହବ କି?
ନାଇଁ। ଯାହା ଦିନ ବଳିଆ ହଁ।
ସେମିତି ସକାଳେ ଖରା ଜୋର ରହୁଛି ଚାରିଟା ହେନେ ବର୍ଷା ଜୋର ହଉଛି। ଆଉ ଭାଇ ଘରୁ ବାହାରି ହଉନି ଆଉ କଣ କରିଆ ଏମିତି ଯା ଧୀରେ ଧୀରେ ଯାହା କଣ ବୁଲାବୁଲି କରିବା ଆଉ
ଆଉ ପଢାପଢି କଣ କେତେ କଣ କେମତି ଚାଲିଛି?
ପଢା ପଢି ଏଇନା ଭାଇ ବି ଏସ୍ ସି କରୁଛି ଗାଁ ପାଖରେ ଆଉ ଏଇ ଖରା ଛୁଟି ଅଛି ବୋଲି ଆଉ ଯିବାଯିବି କିଛି ହେଇନି ଆଉ ଏ ଖରା ଆଉ ଏଇ ରଜ ଛୁଟି ଦେଇଛନ୍ତି। ଅଇ ଆଉ ରଜ ଛୁଟି ଦେଇ ଦେଇଛନ୍ତି। ରଜ ପରେ ପୁଣି କଲେଜ ଖୋଲା ଯିବ ଆଉ ତାର ଏ ପ୍ଲସ ଟୁ ତ ଏବେ ଆଡମିସନ ହବ ଭଭାଇ ସେମିତି ଭାଇ ସେମିତି କିଛି ନୋଟିସ ଆସିନି।
ମେ ବି ଯଦି ଯଦି ଯଦି ଖରା ଯଦି ଅଧିକ ବଢ଼ିବ ତାହେଲେ ପୋଷ୍ଟପୋଣ୍ଡ ହେଇପାରେ ଛୁଟି।
ହଁ ହଁ ଭାଇ ସେ ଏ ତାପରେ ପ୍ଲସ ଟୁ ପ୍ଲସଥ୍ରୀ ଆଡମିସନ ହବ ତାପରେ ସେ ବି ଯାହେନେ ମା ସେ ଭଳିଆ ଛୁଟି ରହିବ ଆଉ ଏମିତି ଏପଟ ସେପଟ ହବ ଏଇନା ମାସଟା ପୁଣି ହେଇ ଗଡିଯିବ ଏଇନା ସେ ଦି ପାଠ ପଢାପଢି ଟା ଅସୁବିଧା ହଉଛି ଆଉ
ହୁଁ ହୁ ଆଉ କେମିତି କଣ ଯିବା ଆସିଆ କରିଛ ବାଇକ୍ ରେ ନା ରହୁଛି ହଷ୍ଟେଲରେ ନା କଣ କେ
ନା ଭାଇ ଡେଲି ବାଇକ ଥରି ଯିିବାଆସିବା କରୁଛି ଆଉ
ବାଇରେ ତ ତେଲ ବହୁତୁ ଖର୍ଚ୍ଚ ହଉଥିବ ନା କେତେ କଣ ଯାଉଛି ତେଲ ଟା
ତେଲ ସେମିତି ଖର୍ଚ୍ଚ ହେଇଯିବ କଣ କରିବା ଭାଇ ଡେଲି ବାଇକ୍ ଧରିକି ଯିବା ଆସିବା ନକଲେ ହବନି ସାଇକେଲ ଧରିବି କେତେ ବାଟ ଯିବୁ ଭାଇ ଆମ ଘର ପାଖରୁ ପଚାଶ କିଲୋମିଟର କଲେଜ ଭାଇ ଯାହା ହେଲେ ବାଇକ୍ ଟେ ନିହାତି ଦରକାର ନା ଆଉ ହଁ ଏଇ ବାଇକ ଡେଲି ନ ଧରି ଗଲେ କଣ ହବ କି? ଭାଇ ତମେ କଣ କେମିତି ପଢାପଢି
ତେଲ ଯାହାହେଲେ ଖର୍ଚ୍ଚ ହଉଥିବ ଦେଢଶହ ଟଙ୍କାରେ ଖଣ୍ଡେ ତେଲ ଦେଢଶହ ଟଙ୍କାରେ ଖର୍ଚ୍ଚ ହଉଥିବ ଡେଲି
ହଁ ଭାଇ ସେଇଭଳିଆ ଖର୍ଚ୍ଚ ହେଇଛି ଆଉ
ମେସ୍ ନେଇକି ରହିଯାଉନ କମ ଖର୍ଚ୍ଚ ହୁଅନ୍ତା।
ନା ଭାଇ ସେମିତି ନା ଭଲ ଲାଗିବନି ମେସ୍ ନେଇକରି ବାଇକ୍ ଟେ ପାଖରେ ଅଛି ନା ସେଇଥିରୁ ଭାଇ କୁଆଡେ
ଓ ହୁଁ ହୁଁ
ବାଇକ୍ ନଥିଲେ ସେମିତି କଣ ଯିବା ଆସିବା କରିଥାନ୍ତି ଆଉ ରହିଥାନ୍ତି। କଣ କରିଥାନ୍ତି ବୋଲି ଭାବୁଥିଲି ଆ ବାଇକ୍ ମିଳିଗଲା ଆଉ କଣ ରହିମି। ମୁଁ କିନ୍ତୁ ଡେଲି ଯିବା ଆସିବା କରେ ଆଉ
ଯିବା ଆସିବା ଏଞ୍ଜେଓ କୁ ଏଞ୍ଜେଓ ହେବ ପଢାକୁ ହବ ନାହିଁଁ
ହଁ ଭାଇ ଭାଇ ତମେ ତ ଭାଇ ପଢିଛ ତମେ ଜାଣିଥିବ ଯାହା ଆମଠୁ ଭାଇ ଉପରେ ତମେ
ଆମ ଆମର ଗ୍ରାଜୁଏସନ ଆମେ ତମଠୁ ତ କମ୍ କହିବେ
ଏଇଭଳିଆ ତ ଚାଲିଛି ଆଉ କଣ କରିବା। ଆଉ ଭାଇ ତମ ଦେହ ପାଗ କେମିତି କଣ ଅଛି?
ଭଲ ଅଛି ଆଉ
ତମର ବୋଧେ କିଏ ଜଣେ କଲ୍ କରୁଛନ୍ତି ତମ ନମ୍ବର କୁ
ହଁ ଭାଇ ସେଇଥିପାଇଁ ବା ଟିକେ ଘୁଁ ଘୁଁ ହଉଛି ଆଉ
ଇମ୍ପୋଟାଣ୍ଟ କଲ୍ ଯଦି ଅଛି ରିସିଭ୍ କରୁନାହାନ୍ତି।
ହଁ ଭାଇ ଇମ୍ପୋର୍ଟାଣ୍ଟ କଣ ଭାଇ ସେମିତି ଭାଇ ସାଙ୍ଗ ଛୁଆ ଟିକେ କଲ କରୁଛନ୍ତି କେବେ। କଣ କଲେଜ କେବେ କଣ ଖୋଲା ଯିବ।
ରଜ ପାଇଁ।
ମତେ କିନ୍ତୁ କଲେଜ କେବେ ଆସିବ ଏଇଭଳିଆ ସବୁ ପଚାରୁଛନ୍ତି ଆଉ।
ହଁ। ଆଉ ରଜରେ କଣ ବୁଲାବୁଲି କୋଉଠି କଣ କରିବ କେମିତି କଣ ଏଞ୍ଜୟ୍ କରିବ? ସେ ପ୍ଲାନିଂ ଏଇଆ ଚାଲିଚି ଆଉ।
ପିଲା କହୁଛନ୍ତି ଆମ ଆଡେ ଆସିବ ଆମ ଇଆଡେ ଏମିତି ରଜ ହୁଏ। ସମସ୍ତଙ୍କ ଦେହ ପା କେମିତି କଣ ଅଛି ଆମକୁ କୁହ?
ଭଲ ଅଛି ଭଲ ଅଛି ତମର ଫିଟ ଆଣ୍ଡ୍ ଫାଇନ୍ ଆମେ ତ ସବୁବେଳେ ଆଉ।
ଏ ଆମ ଦେହ ସେମିତି ଏ ଜର ହେଇଥିଲା ତ।
ହଉ।
ଆଉ ଏକ୍ସରସାଇଜ ଫେକ୍ସରସାଇଜ କରୁନ ଡେଲି।
ହଁ ଏକ୍ସରସାଇଜ କରେ ଯେ ଭାଇ ଡେଲି
କି କେତେ କିଲୋମିଟର ଦୌଡି ପାରିବ। ତଥାପି ହ୍ୟାଲୋ ରନିଂ ରନିଂ ହଉଛି ନା ରନିଂ ହଉଛି ନା ତମର?
ଭାଇ ର ପାଇଁ ଡେଲି ଯାଏ ଆଉ ଏ ଦେହ ଟାଇ
ଡେଲି ଯିବା ଆସିବା କେତେ? କେତେ କିଲୋମିଟର ହବ କେତେ କିଲୋମିଟର ଦୌଡି ପାରିବ ଯିବା ଆସିବା?
ଏ ଭାଇ ପନ୍ଦର କିଲୋମିଟର ଡେଲି ମୁଁ ଯିବା ଆସିବ।
ପନ୍ଦର କିଲୋମିଟର ମାନେ ଯିବ ସାତ ଯିବ ସେଭେନ ପଏଣ୍ଟ ଫାଇପି ଆସିବ ବି ସେଭେନ ପଏଣ୍ଟ ଫାଇପି ନାଇଁ।
ହଁ ଆଜ୍ଞା ସେଭଳିଆ ଏଭଳିଆ ଆଉ।
ରନିଙ୍ଗ ଟା ସବୁଠୁରୁ ବେଟର।
ଭାଇ ତମେ ଏବେ କଣ କରୁଛ ଜବ୍ ମବ୍ କଲଣି ନା କଣ ପଢ଼ାପୁଢ଼ି କରିଛ?
ନାଇଁ ପଢ଼ା ସାରିକି ଜବ କରୁଥିଲି ଜବ କଲା ପରେ ଉଁ ବର୍ତ୍ତମାନ ଆମର ଯୋଉ ଗେଟ୍ ପାସର ଭ୍ୟାଲିଡିଟି ସରିଯାଇଛି ବର୍ତ୍ତମାନ ଘରେ ଅଛି ରଜ ପରେ ପୁଣି ଜଏନିଙ୍ଗ ହୋମୁ ଆଉ। ଆମର ନିଳାଞ୍ଚଳରେ ଆଉ।
ଯେ ଟାଟା ପ୍ଲାଣ୍ଡି।
ହଁ ଟାଟା।
ଭାଇ ତମ ପଟରେ ତ ବହୁତ ପ୍ଲାଣ୍ଟ ଅଛି ମୁଁ ଯାହା ଶୁଣିଥିନି ଆଉ ତମ ପଟ ଏରିଆ ଖାଲି ପ୍ଲାଣ୍ଟ ଭାଇ। ଆଉ ଭାଇ ନ ପଢ଼ିନେ ଭାଇ ତମର ଚାକିରି।
ହେ ହେ ନାଇଁ ନାଇଁ ସେମିତି କେମିତି ହବ। ଯାହା ନିଜେ କରିବୁ ସେମିତି ଥିବା ଦରକାର ନା ନ ପଡିନେ କେମିତି କୌଣସି ବୋର୍ଡ ଫୋର୍ଡ ଲେଖା ହେଇଥିବ ଯଦି ସେଫ୍ଟି ବାବଦରେ ତାହେନେ ତ କିଛି ଜାଣିନଥିବ କି ପଢ଼ି ପଢି଼ନଥିବ କେମିତି ଦେଖିକି କେମି ଜାଣିପାରିବ କୋଉ ପଟେ ଯେ ଏଇ ଦେଖ ଏଇଠି କଣ ଗ୍ୟାସ୍ ଅଛି କଣ ନାହିଁ କଣ ଅଛି କଣ ହାଜାଡ୍ ଅଛି କଣ ବିପଦ ଅଛି କଣ ନାହିଁ। ଜାଣିବ କେମିତି ପ୍ଲାଣ୍ଟ ଏରିଆ ନା ଜାଣିବା ଦରକାର ନା ନିହାତି କିଛି ନଲେଜ୍ ଥିବା ଦରକାର ନା।
ମିନିମମ୍ ଟେନ୍ଥ କ୍ବାଲିଫିକେସନ୍ ଥିବା ଦରକାର।
ଆଉ ଭାଇ ତମ ଦେହ ପା କେମିତି କଣ ଟିକେ ଅଛି ଭାଇ ତମ ଫିଟନେସ୍ କେମିତି କଣ ଅଛି ଭାଇ ଟିକେ ଆମକୁ କୁହ?
ଫିଟନେସ୍ ଭଲ ଅଛି ଆଉ। ଆମେ ବି ସେଇ ଡେଲି ୱାର୍କ ଆଉଟ କରୁଛୁ ଆଉ ସେ ପୁସ୍ ଆପ୍ ଫୁଲ୍ ଅପ୍ ଚାଲିଛି ଆଉ।
ଭାଇ ଆମକୁ ତ ନେ ଏକ ମଝିରେଝିରେ ଜଣାଉଥିବ ଭାଇ କେମିତି କଣ ଭାଇ ଏକ୍ସରସାଇଜ୍ କନେ ଭାଇ ପୁର ବଡ଼ି ପୁରା ଫିଟ ଫାଟ ରହିବ?
ହଁ ସେ କଲିିତ
ଆଇ ତମେ ତ ଯାହାନେ ଆମର ସିନିୟର ପିଲା ନା। ସେଇଥିପାଇଁ ଆମେ ପଚାରୁନୁ ଆଉ।
ସିନିୟର ଜୁନିୟର କିଛି ନାହିଁ।
ନାଇଁ ରାଗୁଛି କିତି
ସବୁବେଳେ ଫିଟ୍ ଆଣ୍ଡ ଫାଇନ ରହିବା ଦରକାର।
ମୁଇନ ଭାଇ ରାଗୁଛନ୍ତି କି ଏମିତି ପଚାରୁଛି ବୋଲି?
ନାଇଁ ନାଇଁ ନା।
ଆଉ ଭାଇ ଦେଖିବା ତମ ଆଡ଼େ ଯିବି ଯହା କଣ କରିବି ଭାଇ ତମରେ ସେମିତି କିଛି ପ୍ଲେସ ଅଛି ନା କିଛି ନାହିଁ?
ହଁ ଭଲ ପ୍ଲେସ ଅଛି। ଆମ ଉପରେ ଆମର ଯୋଉ ହୁଁ ପାହାଡ଼ ଉପରେ ଶିବ ମନ୍ଦିର ଅଛି ଆ ଆସନ୍ତୁ କେବେ ବୁଲିକି ଯିବେ।
ଭାଇ ପାହାଡ଼ ପୋ ଶିବ ମନ୍ଦିର?
ହଁ ବଢି଼ଆ ପ୍ଲେସ୍ ଅଛି ମାନେ ୱାଟର ଫଲ ସିଷ୍ଟମ ମାନେ ଶିବଙ୍କ ମୁଣ୍ଡ ଉପରୁ ମାନେ ପାଣି ତାଙ୍କର ଉ ଗଡି଼କି ଆସୁଛି ତଳକୁ।
ହଁ ଭାଇ ସେଇଟା ମୁଁ ଭିଡିଓରେ ଦେଖଥିନି ଭାଇ ଏଇଟା ତମ ପଟେ ହେଇଚି କି ସେଟା?
ହଁ ଆମ ପଟ ଏରିଆ।
ଓହୋ।
ଭାଇ ତାହାନେ ସେଇଟା ଭାଇ ତମ ପଟ ପ୍ଲେସ୍ ସେଟା?
ହଁ।
ଓ ଭାଇ ମୁଁ ଭାଇ ଜାଣିନଥିଲି ମୁଁ ଜାଣି ଭାଇ ତମକୁ ପଚାରି ଯାଇଥାନ୍ତି। ହୋଉ ତାହାନେ ଭାଇ ମୁଁ ଟିକେ ଆସେ ଭାଇ ଘରେ କାହିଁ ଡାକିଲେଣି।
ହୋଉ ହୋଉ ହୋଉ ଠିକ୍ ଅଛି।
ଅଉ।